ହାଲୋ ହଁ। ହାଲୋ।
ହଁ ହାଲୋ ନମସ୍କାର।
ନମସ୍କାର।
କଁ କରୁଚନ୍ତି।
ନାଇଁ ରୋଷେଇ ସାର କି ଖିଆ ପିଆ ସାର ଲୁଣୁ।
ଏଇନା ଖିଆ ପିଆ ସାରିଲ।
ହଁ।
ଆଉ ରଜ କେମିତି କଁ ପାଳିଲ।
ଦୋଳି ତ ଆମର ପାଞ୍ଚ ଦିନି ଦୋଳି।
ହଁ ହଁ।
ପ୍ରଥମ ଦିନେ ତ ସଜବାଜ ଏତେ ଦୋଳି ଫୁଣି ସଜାସଜି
ହଁ।
ପୋଡପିଠା ଯୋଉ ପାଇଁ ଅଁ ପତ୍ର ଯୋଉ ଆଣ ଗ୍ରାଇଣ୍ଡର କରି ଆଣ କରିବା ଘୋଟିବା ଇଏ କରିବା। ଆଣ କରିକି ରାତିରେ ପୋଡ ପିଠା ବନାଯାଏ।
ହଁ।
ସକାଳୁ ପୋଡ଼ ପିଠା ଖା ସକାଳୁ ପ ପହିଲି ଦୋଳି ଦିନ ଗାଧେଇ ପାଧେଇ ସଜବାଜ ହେଇଛୁଆ ସଜବାଜ ହେଇ ପିଠା ଖାଇକି ଦୋଳି ଖେଳି ତାପରେ ତ ଦୋଳି ସଂକ୍ରାନ୍ତି ତାପରେ ତାପରେ ତ ଦୋଳି ସଂକ୍ରାନ୍ତି ଦିନ ତ ମନ୍ଦିର ଫନ୍ ଯାଆନ୍ତି ପୂଜା ପୂଜି କରିବାକୁ ମନ୍ ମନ୍ଦିର ଯିବ।
ହଁ।
ତାପରେ ପୁଣି ଖାଇ ଦୋଳି ତ ପୁଣି ଦୋଳି ଖେଳି ଦୋଳି ସଂକ୍ରାନ୍ତି ଗଲା ଲାଷ୍ଟରେ ଶେଷ ଦୋଳି।
ହଁ।
ଶେଷ ଦୋଳିରେ ତ ସେଇ ପିଠାପଣା ଖାଇ ଦୋଳି ଖେଳିବ ଆଉ ତାପରେ ବସୁମତି ଗାଧୁଆ ତାପରେ ବାସି ଆଉ ଦୋଳି ବସି ଆଉ
ହଁ ଏବେ କଁ କରୁଛ।
ଏବେ ନାଇଁ
କିଛି କନ ଆଉ ଆପଣଙ୍କ ଆଡେ କଣ କେମିତି ଚାଲ ଗାଁରେ କଣ କେମିତି ସବୁ
ହଁ
ଧାନ ଚାଷ ସରିଲାଣି।
ଧାନ ଚାଷ ଆମ ଆଡ଼େ?
ହଁ। ମାନେ ଯୋଉ ଧାନ
ହଁ। ଧାନ ଏବେ ଆମର ରୁଆ ପୋତା ତ ହେଇନି। ଏବେ ତଳି ପଡିଚି ଆଉ।
ହଁ ବର୍ଷା ତ ହଉନଥିଲା ତାପରେ ତଳି ଗୁର ପଡିଚି। ଆମ ପଟେ ସେଇ ତଳି ଏବେ ପକେଇଛନ୍ତି।
ଆ ଆମର ତଳି ପଡିଚି ଆଉ କିଛି ଦିନ ଗଲେ ହବ।
ହଁ, ହଁ ଆଠ ପନ୍ଦର ଦିନେ ବର୍ଷା ସେଇ ତଳି ପଡିଚି।
ତଳି ପଡିଚି ରୁଆପୋତା ହେଇନି। ମେଘ ଏ ଦିଛା ମେଘ ଏ ଦିଇ ତିନି ଦିନ ହେଲା ହଉଛି। ଦି ତିନି ଦିନ ହେଲା ମେଘ ଟିକେ ହେଇଛି। ତାପରେ ଆଠ ତାପରେ ଛୋଟ ଅଛି ତଳି ନା। ଅ, ତାପରେ ଦି ଧାନ ଦି ପଡେ ଅ, ଷଠିଆ ଧାନ ବୁଣା ହୁଏ। ତାପରେ ସେ ଶାରଦ ଧାନ ଷଠିଆ ଧାନ ରେ ଆମର ଏପଟେ ଯମୁନା, ପାନ୍ ଆଉ ଏରା
ଏମତି ତ ସବୁ କିଛି ଥାଏ ଆ,।
ହଁ ଷଠିଆ ବାକି ଯୋଉରା ବି ସେରା ଯୋଉ କୋଲଟ୍ରେ ଏ ଯୋଉ କଳା ଚମ୍ପା ଆଉ ଏମିତି ଧାନ ବୁଣା ହୁଏ ଆଉ।
ହଁ, ହଁ।
ହଁ। ଆଉ କଣ କେମତି ଫସଲ ତୋମ ପଟେ ଲାଗିଛି ନା? ଫସଲ କିଛି କନ
ହଁ ଲାଗିଛି।
ହଁ।
ଆଉ ଆମ ଆଡେ ଲାଗିଛି ଯେ ଆରେ। ହ୍ୟାଲୋ।
ହଁ।
ଏ ଜଣ୍ ଡାକୁଥିଲେ ତ।
ହଁ।
ହଁ ଆଉ କଣ କୁହ?
ଆଉ ହଁ ଦୋଳ କମେହି କେମତି ତୋମ ଆଡ଼େ ପାଳନ କରା ଅଛି?
ହଁ ସେମିତି ତୋମ ଆଡେ ଯେମିତି କରାହେଇଚି ଆମ ଆଡେ ସେମତି ଭଲ ଆଗରେ ହେଇଛି ଆଉ। ଏତେ କିଛି ଖାସ୍ ହଉନି ଆମ ଆଡ଼େ ଆଉ।
ହଁ ନା ଆମ ପଟେ ସେଇ ମେଲଣ ହୁଏ। ଆଉ ବି ଭାନ ବିଭାନ ସବୁ ଆସନ୍ତି। ଆଉ ଏମିତି ହୁଏ। ପଡେ ଏଇ ଦୋକାନ ଖାଇବା ଷ୍ଟଲ୍ ଦୋକାନ କଣ୍ଢେଇ ଫଣ୍ଡେଇ ସ ସବୁ ଏକେ ସବୁ ଷ୍ଟଲ୍ ସବୁ ପଡେ। ତାପରେ ଯୋଉମାନଙ୍କ ସେମାନେ ଡ୍ୟାନ୍ସ ସବୁ କରନ୍ତି ନା ଆଉ ଯୋଉ ବିିଭାନ ସବୁ ଯୋଉ ସବୁ ତ ସେମାନେ ତାଙ୍କର ସବୁ ଯିଏ ହେଲା ଫା ଯୋଉ ସେଥିରେ ଭଲ କଲା ସି ହେଲା ପ୍ରାଇଜ ପାଇଲେ ସନ୍ଧ୍ୟା ଛଅଟାରୁ ସଖାଳ ବାରଟାତିକି ତା ପରଦିନ ବାରଟାତିକେ ଚାଲେ
ହଁ ହୋ ତମାଡ଼େ ଏଇବେଳିଆ ସବୁ
ହଁ।
ହଁ।
ସବୁ ଜାଣିନ୍ତି ସେ
ହୁଁ କହ?
ଆଉ ଯିଏ ହବ, ସେଥିରେ ଭଲ ହେଲା। ତାଙ୍କର ଯୋଉ ବିମାନାନର ଭଲ ଇଏ, ହେଲେ ସେମାନେ ପ୍ରାଇଜ ତାଙ୍କୁ ଦିଆଯାଏ। ଯାଆନ୍ତି ପୁଣି ଆ ବର୍ଷକୁ ଆସିବା ତାଙ୍କୁ ପୁଣି ନିମନ୍ତ୍ରଣ କରାଯାଏ, ଆର ବର୍ଷକୁ ଆସିବା ପାଇଁ ଆଉ।
ହଁ। ଏବେ ତ ଆସିକି, ମୁଁ ଛକା ଆଡେ ବୁଲୁଛି ଆଉ।
ହଁ।
ଆଉ ତମଙ୍କ ଦେହ ଭଲ ଅଛି?
ହଁ। ଆଉ ଆଉ ଆମ ଆମପଟେ ହୁଏବି ମାଙ୍କ ନା ମୁଁ ହାଉସ୍ୱାଇଫ୍ ଅଛି। ହ୍ୟାଲୋ!
ହଁ। କହିଲେ ଏବେ ପଢାପଢି କରୁଛ କି କଣ
ନା ମୁଁ ହାଉସ ୱାଇଫ ହାଉସ ୱାଇଫ ଅଛି। ଆଉ ଆମର ଏପଟେ ତାରିଣୀ ମାଙ୍କର ଯଜ୍ଞ ହୁଏ।
ହଁ।
ତିନି ଦିନି ପାଳନ କରାଯାଏ ମାଙ୍କର ଯଜ୍ଞ
ହଁ।
କଳସ ଯାତ୍ରା କରାଯାଏ। କଳସ ଯାତ୍ରା ପ୍ରଥମ ଦିନ କଳସ ଯାତ୍ରା ହବ। ଯିବେ ନଦୀରେ ସବୁ ଅ ପୂଜା ପାଠ ଯାହା ହବ ପୂଜା ହବ ତ କଳସ କଳସ ବୁଡେଇକି ଆସିବେ ଆସିକି କଳସ ଥୋଇକି ଘରକୁ ଆସିବେ ତାପରେ ପ୍ରସାଦ ସେଠି ରନ୍ଧା ହବ। ଯେତେ ବି ସବୁ କଳସ ଗୁଡେଇଥିବେ ସେମାନେ
ଖାଇବେ ପ୍ରସାଦ ଖାଇବେ ତାପରଦିନ ଗୋ ପୂଜା ସୂର୍ଯ୍ୟ ପୂଜା ଚାଲିବ। ପୁଣି ଘରକୁ ଆସିବେ ସେମାନେ ଯୋଉମାନେ କଳସ ବୁଡ଼େଇଛନ୍ତି, ପୂଜା ସରିଲା ପରେ ଘରକୁ ଆସିବେ ଜଳଖିଆ ଖାଇବେ।
ହଁ।
ଖାଇକି ମାଆଙ୍କର ପୁଣି ଯିବ ଚଣ୍ଡି ପାଠ ହବ। ଚଣ୍ଡିପାଠଂ ସରିଲା ପରେ ପୁଣି ସନ୍ଧ୍ୟା ବେଳକୁ ଆଳତି ଅଛି। ମାଙ୍କୁ ବନ୍ଦା ହବ ଆଳତି ତାପରେ ସେଦିନ ଗଲା ତୁ ଦ୍ଵିତୀୟ ଦିନ ତୃତୀୟ ଦିନ ସେଇ ସକାଳୁ ସେ ଗୋ ପୂଜା ସୂର୍ଯ୍ୟ ପୂଜା ସରିବ ତାପରେ ସେ ପୁଣି ସ ଖରାବେଳକୁ ମୋ ମାଙ୍କର ସ୍ନାନ ହବ ଗାଧେଇ ଦେଵେ ସମସ୍ତେ ସେ ଯେତିକ ଆଙ୍କ କଳସ ବୁଡ଼େଇଛନ୍ତି ସେମାନେ ମାଆଙ୍କୁ ଗାଧେଇ ଦେବେ।
ହଁ।
ନଗର ଭ୍ରମଣ ତାପରେ ହବ ତାପରେ ରୋଷେଇ ହେଇଥିବା ପ୍ରସାଦ ହେଇ ଥିବ ଗାଁ ସେଦିନ ଖାଆନ୍ତି ଟିକେ ଆମର ଗାଁ ସାରା ସମସ୍ତେ ଲାଷ୍ଟ ଦିନ
ଖାଇବେ ତାପରେ ମାଙ୍କର ପୂର୍ଣ୍ଣ ଆରତି ହବ। ହଉ ହଉ ବାରଟା ଗୋଟେ ହେଇଯାଏ। ସେବେ ଯାତ୍ରା ହୁଏ ବି। ଯାତ୍ରା ପକାନ୍ତି ଅନ୍ୟାନ୍ୟ ଷ୍ଟଲ ବି ଆସେବି।
ଏଟା କୋଉ ଜାଗାରେ ହୁଏ କହିଲ? ହ୍ୟାଲୋ।
ଏଟା ଯାଜପୁରରୁ।
ଯାଜପୁର୍।
ହଁ।
ସେଇଟା ତ ମୋ ମାମୁଁ ଘର ବି ଅଛି।
ହଁ। ଏବେ ଆପଣ କଣ ପଢୁ ପଢୁଛନ୍ତି?
ହଁ ଏବେ ଦଶମ ସରିଲା।
ହଁ ଏଗ୍ଜାମ
ହଁ ଏଜାମ ଏବେ ଦେଇକିରି ପାସ୍ ହେଇଛି। ଘରେ ବୁଲୁଛି ନା କଣ କରିବି ଆଇଟି ଆଇ କରିବି ଆଉ।
ଅ ହୋ।
ହୁଁ। ଏଇ ବର୍ଷ ଟା ଯା ରହିଗଲେ ଆର ବର୍ଷକୁ ନହେଲେ ଫର୍ମ ପକେଇବି ଆଉ।
ନାଇଁ ପ୍ଲସଟୁ ଟା ଆଡମିସନ କରି ଦେଇଥାନ୍ତେ। ତାପରେ ଭଲ ପ୍ଲସ ଟୁ ଟା ପ୍ଲସ୍ ଟୁ ଟା ସବୁଥିରେ ଦକାରେ ପ୍ଲସ ଟୁ ଟା କରିଦେଇଥିଲେ ତାପରେ ଆଇଟିଆ କଲେ କିଛି ନାହିଁ।
ହଁ ହଁ ଦିଦି ସେଇଟା ଠିକ୍ କଥା।
ହଁ। ପ୍ଲସ ଟୁ ଟା ସବୁଥିରେ ପ୍ଲସ ଟୁ ଟା ସବୁଥିରେ ଦରକାର ଆସିଥିଲା ଆଉ।
ହଁ ହଁ ଷାଠିଭିକେଟ ଟା ତ?
ହଁ ପ୍ଲସଟୁ ଟା ନିହାତି ଦକାରେ ସବୁ ଇଏ ପାଇଁ।
ସେଇଟା ସିକ୍ୟୁରିଟି ଫିକୁରିଟି ଯାହାହେଲେ ବି ପକେଇ ପାରିବୁ। ଫର୍ମ ନା କଣ?
ହଁ।
ତମର ତାହେଲେ ପଢାପଢି ସରି ସାରିଲାଣି ନା?
ହଁ ମୁଁ ଏବେ ମ୍ୟାରେଜ ମୋର ସରିଛି। ମୁଁ ହାଉସ୍ ସରିଯାଇଛି ଘରେ।
ଆଉ। ଘରେ ସମସ୍ତେ ଭଲ ଅଛନ୍ତି।
ହଁ। ହଁ ଘରେ ସମସ୍ତେ ଭଲ ଅଛି।
ହଁ। ଆଉ କଣ ଖା ଖା ଖିଆ ପିଆ କରି ସାରିଲଣି।
ହଁ ରୋଷେଇ ସାରିକିି ଖାଇକି ଆସିଲି। ଆ
ହ୍ୟାଲୋ।
ହଁ। ଆଉ ଘରେ ସମସ୍ତଙ୍କ ଦେହ ପା ଭଲ ଅଛି। ଆଉ କାଲିର ବର୍ଷା ବହୁତୁ ବହେ ଜୋରେ ହେଇଥିଲା ନା।
କଣ କହିଲ?
ତମ ଗାଁ ରେ ଆଉ କଣ କେମିତି ଜା ପୁର ପୂଜା ପୂଜି କଣ କେମତି ପୂଜା ପୂଜି କଣ କେମତି।
ହଁ ସେଇଭଳିଆ ତ ତମ ଆଡେ ଯେମତି ହଉଛି ସେଇଭଳିଆ କି ନ୍ତୁ ଆମର ହଁ ଲୋକାଲ ଆମର ଆଉ। ଆମର ଲୋକାଲ ଯେ ମାନେ ଏତେ ଖାସ ହୁଏନି ତ। ହଁ ଆମର ଏତେ ଖାସ ହୁଏନି। ଆମର ଇଆଡେ ଭୁବନ ପଟେ ଦଶହରା ଟା ଫେମସ ତ ଜାଣିଥିବ ଆଉ। ହା ଲୋ।
ହଁ। ହଁ।
ହାଲୋ ନାଇଁ। ଆଉ ଦଶ ମିନିଟ ହେଇଗଲାଣି ଆଉ କଲ ଟା କାଟ।
ହୁଁ।
ହା ଲୋ।
ଆପଣ କରିଥିଲେ ତ କରିଥିଲେ ନା ସେପଟୁ କାଟି।
ଆପଣ କାଟୁନାହାନ୍ତି ଏଇଟା ପାସୱାର୍ଡ ମୁଁ ଜାନିନି ତ।